ହ୍ୟାଲୋ।
ହଁ ଜୟଗୁରୁ।
ଜୟଗୁରୁ ମା ଜୟଗୁରୁ କେମିତି ଅଛନ୍ତି?
ହଁ ଭଲ ଆଉ।
ଭାଇ
ହଁ ଭାଇ ଭଲ ଅଛନ୍ତି।
ଆଛା ପିଲାମାନେ।
ପିଲାମାନେ ଭଲ ଅଛନ୍ତି।
କଣ କରୁଥିଲେ?
ହେଇଠି ଠାକୁରଙ୍କ ପାଖରେ ବସିଥିଲୁ ତାପଶ ର ମୋର କାଲି ଇଷ୍ଟ ହେଉଛି ବୋଲି ପ୍ରଣାମୀ ଗଣୁଥିଲୁ ଆଉ।
ଆଚ୍ଛା ଆଚ୍ଛା।
ଆଉ ଭାଇଙ୍କ ଦେହ ଭଲ ଅଛି ତ ଆଉ ନା।
ହଁ ଭାଇଙ୍କ ଦେହ ଭଲ ଅଛି ଆଛା ଏବେ ଅପରେସନ୍ ହେବ ଆଉ।
ଓହୋ ହଁ ବା ମତେ କହୁଥିଲେ ତାପସୀ କାଲି।
ହୁଁ।
ହଁ ଯେତେବେଳେ ଯୋଉ ପରିସ୍ଥିତି ଆସୁଛି ଆସୁ।
ହୁଁ ହଁ ସେଇ ପ୍ରଭୁ ଜାଣିବେ ଆଉ
ହଁ।
ହଁ।
ଏ ସବୁବେଳେ ସାଥିରେ ଅଛନ୍ତି ଆଉ କିଛି ଡରନାଇ।
ହଁ ହଁ ମୋ ମୁଁ କହିଲି ମୋ ପାଇଁ ଅଛନ୍ତି।
ସେଇଆପା।
ହୁଁ ହୁଁଁ।
ସେ ଅଛନ୍ତି।
ହଁ। ଏତେ ମାନେ ସିଭିଅର ପେନ ହେଲା ଯେ ମା କୁହନ୍ତୁନି। ପୁରା ସକାଳେ ଝିଅ ନଥିଲା ମାମୁଁ ଘର ଯାଇଥିଲା। ଆଉ ମୁଁ କଣ କରିବି ଦି ତିନି ଜଣ ଗୁରୁ ଭାଇଙ୍କି ଫୋନ କଲି ସେମାନେ ବିଜି ଲୋକ। ଆଉ ସମୟ ନେଲେ ମୋ କହିଲେ ଆଉ ସମୟକୁ ଅପେକ୍ଷା କରିବିନି ଗୋଟେ ଅଟୋ ଡାକିକି ଗମେଣ୍ଟ ମେଡିକାଲ ନେଇଗଲେ ତାପରେ ମାଆଙ୍କୁ ଫୋନ କଲି। ଆଉ ତାପରେ ଭାଇ କି ଭାଇ ଫୋନ କଲେ। ତାପରେ ମା କହିଲେ ଶୀଘ୍ର ପଠେଇ ଦିଅନ୍ତୁ, ରାତିରେ ପୁରା ଔଷଧ ଦେଇକି। ଗୋଟେ କପ କପଡ଼ା ଦେଇକି ପଠେଇଲି ଯାହା ହଉ ଭାଇ ଆମର ସବୁ ଟ୍ରିଟମେଣ୍ଟ ମାଆ ସବୁ କରି ପକେଇଲେ। ଭଲ ଅଛନ୍ତି ଏଇ ଖିନା ଜୁସ୍ ଫୁସ୍ ଦଉଛି। ହିମୋଗ୍ଲୋବିନ୍ ଟିକେ କମ୍ ଅଛି ତ।
ହେଇଯିବ।
ଉଁ ହୁଁ।
ଏଇ ଫଳ ଜୁସ ଟିକେ ମା ପେଇ ଦଉଥାନ୍ତୁ। ଟିକେ ଡାଳିମ୍ବ ଫାଳିମ୍ବ ଟିକେ ମିଶେଇକି ଆଉ ଟିକେ ମୁଗ ଅଜା ବୁଟ ଅଜା ଟିକେ ଦଉନାହାନ୍ତି।
ସେଇପା ସେଟାକୁ ଖାଇବେନି ଆଜି ସବୁ ଛତୁଆ ଜିନିଷ ସବୁ ନେଇ ଆସ ନେଇଆସିଛି ଛତୁଆ ଟିକେ ବନେଇକି ତାକୁ ଗୋଳେଇକି ଦେବି।
ହଁ ନାଇଁ ମୁଗ ଅଜା ବୁଟ ଅଜା ଟିକେ ମା ସେଥିରେ ବାଟି ଦଉନାହାନ୍ତି ଫଳଜୁସ୍ ସାଥିରେ।
ଆଚଛା ଆଚଛା ବାଟି ଦେଲେ ହବ ଆ
ହଁ ପା ମୁଁ ଆକୁ ବାଟିକି ଦେଇଦଉଛି ନା କାଜୁ ଚାରି ପାଞ୍ଚଟା ଆଉ ପୁଣି ଏ ଯୋଉ ଅଲମଣ୍ଡ ଚାରି ପାଞ୍ଚଟା। ଆଉ ବାଦାମ ମଞ୍ଜି ଦଶଟା ଖଣ୍ଡେ ଆଉ ମୁଗ ଅଜା ବୁଟ ଅଜା ଫ୍ରିଜରେ ରଖିଛି। ସେଥିରୁ ମୁଠେ ଖଣ୍ଡେ ପକେଇ ଦଉଛି ଆଉ ସେ ଜୁସରେ ବାଟି ଦେଲେ ସେ ଦେହକୁ ଗଲା ଆଉ କଣ?
ଆଚ୍ଛା ଆଚ୍ଛା ସେଇୟା କରିଦେବି ଆଉ ଆଜ୍ଞା ଆଜ୍ଞା।
ଆଉ
ହୁଁ ହୁଁ ସେମିତି କରିଦେବି କରିଦେବି।
ହଁ ସିଏ ବି ଜାଣିପାରିବେନି ତାଙ୍କୁ ବି ମାନେ ଯୋଉ ଏମିତି ଚୋବେଇବାକୁ ଅବାଗିଆଟା ଲାଗୁଥିବ।
ହଁ ହଁ ଭାରି ପାଟି ଟେଷ୍ଟ ପରେ ଆଜି ସେ ପୁତୁରା ଆସିଥିଲେ ଯେ ଟିକେ ଧୋକକା ତରକାରୀ ବନେଇଥିଲି। ଆଉ ସେ କୁ ଦେଖ ଦେଖିକି କହୁଛନ୍ତି ଭଲ ଲାଗୁଛି ତ ଗୋଟେ ଦିଟା ଖଣ୍ଡ ଖାଇଦେଲେ ତରକାରୀ ଟିକେ ଖାଇଦେଲେ ଯେ ପୁରା ଇଏ ହେଇ ଏମାନେ ପେଟ୍ ପେଟ ଟିକେ କହୁଛନ୍ତି ରୁଗୁ ରୁଗୁ ହଉଛି ବୋଲି ମୁଁ କହିଲି କାହିଁକି ଖାଉଛ ଲୋ। ଭ ମଣିଷର ପରେ ସନ୍ତୁଳା ଏବେ ମା ଏ ସନ୍ତୁଳା। ସବୁ ପନିପରିବା ପକେଇକି ଛୁଇଁ, ବାଇଆ ଆଳୁ ଟିକେ ଜଷ୍ଟ ଅଳ୍ପ ଟିକେ। ଗାଜର ଫାଜର ପକେଇ ସନ୍ତୁଳା କରି କି ଆଇଲି ରୁଟି କରୁଛି ଆମେ ମାନେ ପିଠା ଖାଇବୁ। ତାଙ୍କ ପାଇଁ ରୁଟି କରୁଛି ପୁରା ଲାଗିଛି କାମରେ ମା ଫୁର୍ସିତି ନାହିଁ ମତେ।
ସବୁ କାମ କରନ୍ତି ତାପ ସବୁ ଆଉ କାମ କରୁଛନ୍ତି ମା ଆଉ
ପୁରା ଫୁର୍ସୁତି ନାହିଁ ପୁରା ଘର କାମକୁ ଏବେ ଏତେ ବଡ଼ ଘରଟେ ନେଇଯାଇଛନ୍ତି ତାକୁ କୁ ପୋଛା ପୋଛି ସବୁ ଆଉ
ଏବେ ଆଉ ଗୋଟେ ଘର ନେୟା
ହଁ ସେ ଘରେ ଥିଲୁ ଯେ ସେଟା ସ୍କୁଲ ଟୋଟାଲ ହେଇଗଲା। ଆଉ ସେ ଝିଅର ୱାର୍କ ଫ୍ରମ ହୋମ୍ ଚାଲିଛି ତ ସେଠି ଟିକେ ସେଠି ଟିକେ ଏସିର ମାନେ ଆମକୁ ଲଗେଇୟାକୁ ଦେଲେନି। ତାପରେ ଝିଅ କହିଲା ଏସିି ନହେଲେ କମ୍ପୁଟରଟା ଚାଲୁ। ଚିନା ସେଟା ଗରମ ହେଇଯିବ ପୁଣି ତା ପାଇଁ ଗୋଟେ ତା ରୁମ୍ ଗୋଟେ ଗୋଟେ ନିଆହେଇଛି ସେଟା ଗୋଟେ ଘର ଭଡା ନିଆଯାଇଛି ବାର ହଜାର ଟଙ୍କା। ସେଟା ତ ସ୍କୁଲଟା ଟୋଟାଲ ହେଇନି ନା ଆଉ।
ଆଜ୍ଞା ସେଠି କେତେ ଘର ଭଡ଼ା ଥିଲା।
ସେଠି ଆମେ ଯୋଉଟା ରହୁଥିଲୁ ପାଞ୍ଚ ହଜାର ଥିଲା। ଆଉ ଏବେ ଏଟା ବାର ହଜାର ସେ ଝିଅ ତାର ଦଉଛି। ପିଲାଙ୍କ ପାଇଁ ରୁମ୍ ଦରକାର ଝିଅର ଟିକେ
ଗୋଟିଏ ରୁମ ରେ ରହି ହଉନି ଆମ୍ ପା ଗୋଟିଏ ରୁମରେ ମା ଛୁଆ ବାପା ସବୁ ରହୁଛୁ ସେଇଥିରେ ପୁଣି ପାଠ ପଢା ଅସୁବିଧା ହଉଛି।
ତାଙ୍କର ଅସୁବିଧା ହଁ ହଁ ସେମାନଙ୍କର ମାଆ ଗୋ ଟେ ରୁମ୍ ଦରକାର୍ ତାଙ୍କର ପର୍ଶନାଲ୍ ଲାଇଫ୍ ଅଛି ନା ସେ ଯା ବି ହଉ ତାଙ୍କର ଗୋଟେ ସାଙ୍ଗସାଥି ଆଇଲେ କି ବସିଲେ ଆଉ
ମେନ କଥା ପାଠ ପଢିଲା ବେଳେ ସିଏ ଆଉ କିଏ ଜଣେ ଟି ଗପିଲା ସେଠି ପ୍ରୋବ୍ଲେମ ହଉଛି।
ତାର କାମରେ ତାର ମାଇଣ୍ଡ ଥିଲେ ଅଲଗା କିଛି ଡିଷ୍ଟର୍ବ ହେଇଗଲେ ଚିଡ଼ିବ ପୁରା।
ସେ ତାର କାମରେ ବସିକି ବସିଥିବ ବା ଏଇ ଅଣ୍ଟା ପିଟି କଣ ହେଇଛି ଯେ ଖାଇ ନଥିଲା ଆଜି କଣ କହିଲା ମୋ ପେଟ କାଇଁ କାଟୁଚି। ପିରିୟଡ଼ ଟା ହେଇଛି ତ ଆଉ କା ଟୁଚି ବାନ୍ତି ବହେ କଲା ବଡ ଝିଅ ଟା।
ଅ ହ।
ହୁଁ ଆଉ ମୁଁ କହିଲି ଉଁ ଭଲ ଲାଗୁନି ଟିକେ ସୋ ମୁଁ କହିଲି ଯଦି ରୁଟି ଟିକେ କରେ ତ ସନ୍ଧ୍ୟା ବେଳିଆ। ଆଉ କହିଲା ମୁଁ ଆଜି କିଛି କରି ପାରିବିନି ହଉ। ଆଉ ଆଉ କୁହନ୍ତୁ ଆଜି ରୋଷେଇ ବାସ କଣ।
ରୋଷେଇ ବାସ ରାତି ପାଇଁ ହେଇନି ହବ ଏଇନା। ଦିନର ଯୋଉ ବଳିଥିଲା ଉଁ ରାଇ ହେଇଥିଲା। ସବୁ ପରିବା ମିଶେଇକି କମ୍ ମସଲା ଦେଇକି। ତାକୁୁ ଏଇନା ଚାରିଟା ରୁଟି କରିଦେଲି ପୁଅର ମୋର ଖାଇ ଦେଇଛୁ। ତାକୁ ଭୋକ ଲାଗୁଥିଲା ତ ମୁ କହିଲି ସେ ରୁଟି ଆଉ ଏଟା ଖାଇ ଦେଇଥା। ପୁଣି କଣ କରିବା ଆଉ ଭାଇ ଦୋକାନ ଯାଇଛନ୍ତି।
ଆସିଲେ ରୁଟି ଖାଉଛନ୍ତି ତ?
ନାଇଁ ରୁଟି ଖାଉନାହାନ୍ତି ରୁଟି ଚୋବେଇ ପାରୁନାହାନ୍ତି ସେ ପୋ ଦାନ୍ତ ଗୁଡ଼ା ତ ପଡୁନି ପା।
ଆଚ୍ଛା ଆଚ୍ଛା ଆଉ କଣ ଖାଉଛନ୍ତି ଦଲିଆ।
ନାଇଁ ଛତୁଆ ଡେଲି ଛତୁଆ।
ମାଣ୍ଡିଆ କର ଦଉନାହାନ୍ତି ମା।
ମାଣ୍ଡିଆ ଗୁରା ତାଙ୍କୁ ଭଲ ଲାଗୁନି।
ବଢିଆ ଲାଗିବ ମା ଗରମ ଗରମ ନା ବ୍ଲାକ୍ ସଲ୍ଟ ପକେଇ ଦେବେ। ସୁପ୍ ଭଳିଆ ପିଇ ଦେବେ ବଢିଆ ଲାଗିବ ପୁରା।
ତାଙ୍କୁ ଯୋଉ ସେ ଛତୁଆ ହିଁ ତାଙ୍କୁ ପ୍ରିୟ ଲାଗୁଛି ସବୁ ଜିନିଷ ସେଥିରେ ପଡୁଛି। ଆଉ ଛତୁଆରେ ହଲିସ୍କ ଅମୁଲ ପକେଇକି ଖାଇ ଦଉଚନ୍ତି ସେଥିରେ ତ ଗହମ
ଆଉ ହଁ ସେଟାକୁ ବି ଇକରନ୍ତୁ ମାନେ ସେଇ ବା ମାଣ୍ଡିଆ ଆଣିକି କଳା ମାଣ୍ଡିଆ ଗୁଟାକୁ ଭାଜିକି ସେଥିରେ ବି ଗ୍ରାଇଡିଙ୍ଗି କରିଦିଅନ୍ତୁ ବଢିଆ ହବ। ଛତୁଆ ଟାଇପ୍ ର ହୁଁ ହୁଁ ମାଣ୍ଡିଆ ଟା ଦେହ ପାଇଁ ବହୁତ୍ ଭଲ ମୁଁ ପା ଦଉଚି ଭାଇଙ୍କି ମୁଁ ବି ପା ପିଉଚି। ଆହୁରି କଳା କଳା ମାଣ୍ଡିଆ ଟା ଆଣିକି ଧୋଇ ଶୁଖେଇକି ତାକୁ ଭାଜିକି କି ସେମ୍ତି ଗ୍ରାଇଣ୍ଡିଙ୍ଗ କରିକି କଲେ ବି ଭଲ ମୁଁ ଟିକେ ପ୍ୟାକେଟ୍ ଟା ମଗେଇ ଦେଇଥିଲି।
ହଁ ହେଲ୍ଥେ ଟାକୁ ଠିକ୍ କରି ରଖି
ହଁ ହଁ ଆଉ ମା ଦାଦା ଭଲ ଅଛନ୍ତି ଆଛା ଆଛା।
ଆପଣଙ୍କ ରୋଷେଇ ସରିଗଲାଣି?
ନା ରୋଷେଇ ସେ ଭାଇର ପୁଅ ଆଇଚି କହିଲା ମୁଁ ଆଳୁ ଭଜା ଖାଇବି। ତା ପାଇଁ ଟିକେ ଆଳୁ ଭଜା କଲେ ସେମାନେ ଆଜି ଯାଉଚନ୍ତି ଆଉ ଭାଇଙ୍କ ପାଇଁ ସନ୍ତୁଳା ସବୁ ପନିପରିବା ପକେଇ ସନ୍ତୁଳା କରିଦେଇଚି। ଅଟା ଦଳି ଦେଇଚି ରୁଟି ହେବ। ସେ ଛୁଆଙ୍କର ବସ୍ ଅଛି ନଅଟା ପନ୍ଦରରେ ତ
ଓହୋ ସେ ଆଳୁ ଭଜା ରୁଟି ଖାଇକି ଯିବେ। ନାଇଁ ସତରେ ଯୋଉ ସନ୍ତୁଳା ଫନ୍ତୁଳା ମାନେ ଟେଷ୍ଟ ଲାଗୁଚି କି ଆଳୁ ଭଜା ରୁଟି ହିଁ ବଢିଆ ଲାଗେ।
ହଁ ନାଇଁ ସେ ଛୁଆ କଣ କି ଆମର ଅଭ୍ୟାସ ହେଇଗଲାଣି ବିନା ପିଆଜ ରସୁଣରେ ସେମାନେ ପୁରା ଆଇଁଷ ପାଟି ତାଙ୍କୁ ସବୁ ରୁଚୁନି। ତାଙ୍କୁ ସବୁ ଜମା ଆମ ଘରେ ସାଧା ଜିନିଷ ରୁଚୁ ନେଇ ଜମାରୁ।
ସେଥିପାଇଁ ଆଳୁ ଭଜା ହେଲେ ଚଳିଯିବ ଆଉ।
ହଁ ହଁ ହଁ ଆଉ ପୁଅରେ ଏବେ ସେକେଣ୍ଡ ଇଅର
ପୁଅର ଏବେ ସେକେଣ୍ଡ ଇୟର ବା ପ୍ଲସ ଟୁ ସେକଣ୍ଡ ଇୟର।
ଆଉ ଆମ ଝିଅର ନାଇନ ନା ଏଇଟ ହେଲା ନାଇନ।
ଏଇଠି ଏଇଠି ଆମ ସାନ ଝିଅଙ୍କର କୋଉ କ୍ଲାସ?
ତ ସେଭେନ ହେଲା? ସେ ଆଦର୍ଶ ରେ ପଢୁଚି। ଆଦର୍ଶ ସ୍କୁଲ ହେଇଗଲା। ହୁଁ ନା ମ ଉଠ ପଡୁଚି। ଜମା ପାଠ ପଢୁନି ନା କିଛି କରୁନି। ଏ ଦି ମାସ ଛୁଟିରେ ମା ମୁଣ୍ଡ ଖରାପ କରିସାରିଲାଣି।
ଏ ସବୁ ଛୁଆ ଝିଅ କଣ ଖାଲି ସବୁ ଛୁଆ।
ମୁଣ୍ଡ ଖରାପରେ ଖାଲି ବସୁଚନ୍ତି। ଏଇକିଣା ବସିକି ପଢଉଚନ୍ତି ଭାଇ।
ହଁ ବା ଏ ଖାଲି ଖାଇବୁ ଖାଇବୁ ବସିବୁ ଖାଲି ତମେ ଖାଇବାକୁ ଦବ ବାସନ ମାଜିବ। କାମ କେତେବେଳେ କରିବ? ଏଇଆାଉ ସତ କଥା। ଆଉ ତ ଚାଲିଗଲେ ଖାଲି ପାଟିରେ ପକେଇବାକୁ ଚଲେଇଚନ୍ତି ଆଉ।
ଆଉ?
ଆଉ କଣ?
ଆଉ ସତ୍ସଙ୍ଗ?
ସତ୍ସଙ୍ଗ କାଲି ଯୋଉ ସତ୍ସଙ୍ଗ ବିହାରରେ ଅଛି ଏ ଯୋଉ ଆମ ସାଇଟରେ ଯୋଉ ପାଡି ମଶା ନୁହ?
ଆଚ୍ଛା ଆଚ୍ଛା।
ଏ ଆମ ଏଇଠି ମ ତାପସି ଘର ପାଖରେ। ତାଙ୍କର ଗୋଟେ ନାତୁଣୀ ହେଇଚି। କାଲି ଶଶ ତସ୍ଙ୍ଗ ବିହାରରେ ସତ୍ସଙ୍ଗ ଦଉଚନ୍ତି ପ୍ରେୟାର ଟାଇମରେ କାଲି ଯିବୁ ସବୁ।
ସଖାଳ ବେଳା?
ନାଇଁ ନାଇଁ ଅ ସନ୍ଧ୍ୟା। ଏ ସମସ୍ତଙ୍କୁ ଡାକିଛନ୍ତି ନା ଏକୋଇଶିଆ ତ।
ଆଚ୍ଛା କେତେ ଦୂର ଟିକେ ହେଇଯାଉଚି ନାଇଁ କି?
ହଁ ଶତ୍ସଙ୍ଗ ଦେହରେ ଦୂର ହଉଚି, କିନ୍ତୁ ଭଲ ଲାଗିବ ଶତ୍ସଙ୍ଗ ବିହାର ରେ।
ହଁ ଭଲ ହେଇଥିବ, ସମସ୍ତେ ପଳେଇ ଯିବେ ସମସ୍ତେ ପଳେଇବେ।
ହଁ ଯିବୁ ପା ଗୋଟେ ଅଟୋ କରିକି ପଳେଇବୁ ଆଉ। ଶତ୍ସଙ୍ଗ ବିହାର ରେ ଭଲ ଲାଗିବ।
ଏବେ ଆସିବ ମାତୃ ସମ୍ମିଳନୀ ଆଉ।
ହଁ ଜୁଲାଇ ମାସରେ ଆଉ। ଜୁନ ତ ସଇଲା ଆଉ। ନା ପ୍ରକୃତରେ ଯେ କେତେ ଜଲଦି ବର୍ଷ ତ ହେଇଗଲା କାଲି ସନ୍ ଲାଗୁଚି।
ଓ ହୋ।
ଏ ସତରେ କାଲି ସମାନ ଲାଗୁଚି ମ। ମୁଁ ଆଜି ମନେ ମନେ ଭାବୁଥିଲି। ମୁଁ କହିଲି ବର୍ଷା ପାଗ ବୁଲ। ଲୁଗା ଗୁଡା ଖାଲି ଅସନା ହେଇଯାଉଥିବ, ଶୁଖେଇବାକୁ କଷ୍ଟ। ବାହାରକୁ ଗଲାବେଳୁ ଆଉ କଣ କରିବ?
ହଁ ହଁ। ଆମେ ତ ପୁରା ଭିଜି ଭିଜି ଯାଉଁ ଆଉ ଆମର ଜଣେ ଭାଇ ଅଛନ୍ତି। କହିବେ ମା କେମିତି ଜଲଦି ଯାଇକି ଟାଇମରେ ପହଞ୍ଚି ପାରୁଛନ୍ତି ତମେ କାହିଁକି ଯାଇପାରୁନା। ଆଁ ସିଏ କଣ କରିବେ ନିଠେଇ ନିଠେଇ କାମ କରିବେ କାମ କରିକି ଯାଇକି ଲାଷ୍ଟ ବେଳକୁ ପହଞ୍ଚିବେ କହିବେ ମା ତ ଯାଇକି ଶୀଘ୍ର ସବୁ କାମ ଧନ୍ଦା କରିକି ସବୁ ଯାଉଛନ୍ତି। ସେତେ ଶୀଘ୍ର ମୁଁ ଆମେ କଣ କି ସବୁ ଆମେ ଯାଇକି ବୁଝୁଚୁ ବୋଲି ଆମେ ଶୀଘ୍ର ପହଞ୍ଚୁଚୁ ଆଉ। ସିଏ ଟିକେ ବୁଝାବୁଝି କିଛି କରୁନାହାନ୍ତି ବୋଲି ଯାଉଛନ୍ତି ଲେଟରେ ଆଉ ଏମିତି କହିବେ। ମୁଁ ପୁରା ମୁଁ ମୋର କାମ ସ୍ଲୋ ନାହିଁ। କିନ୍ତୁ ମୋର ମନେକର ସତ୍ସଙ୍ଗ ଯିବାର ଅଛି ମାନେ ମୁଁ ସବୁ ପକେଇ ପକା ଦେଇକି ଯାଇ ଆସିକି ପୁଣି କରିମି ସେ ପୁରା କରି ଧରିକି ଯିବେ ସେ ମାଟି।
ସେ ଡେରି ହୁଏ ଆଉ। ନାଇଁ ବର୍ଷା ଦିନେ ତ ଏଇ ଲୁଗା ଯୋଉ ଓଦା ହେଇଟା ଟିକେ ତକଲିଫ ଆଉ।
ମୁଁ ନି ମା ସବୁ ମା ନାଇଁ ମାତୃଶମିନିରେ ରାବଣ ପରିକ୍ରମାରେ।
ଅ କଣ କହିଲେ ଶୁଣିପାଇଲିନି।
କଇଲି ଶା ଶ୍ରାବଣ ପରିକ୍ରମାରେ ମାତୃଶମିଳି ଆଟେଣ୍ଡ କରନ୍ତି ନା ସବୁ। ଆଚ୍ଛା ଆଚ୍ଛା।
ଭଲ ଲାଗେ ବହୁତ ଆର ବର୍ଷ ପ୍ରାୟ ବହୁତ ଯାଇଚି।
ହଁ ହଁ।
ହଉ ମା ରଖୁଚି ଆଁ
ଆଜ୍ଞା ଆଜ୍ଞା ଜୟ ଗୁରୁ।